ଶୁଭ ସକାଳ ହ୍ୟାଲୋ।
ହଁ କୁହନ୍ତୁ?
ଆଜ୍ଞା ମ୍ୟାଡ଼ାମ ଶୁଭ ସକାଳ।
ହୁଁ ଶୁଭ ସକାଳ।
କଣ କରୁଥିଲେ?
ମୁଁ ଏବେ ଏଇ ରୋଷେଇ ଚାଲିଛି ଭାତ ହେଇସାରିଲାଣି। ଆଉ ମୁଁ ଲାଇନତ ନାହିଁ ଆଉ ଅନ୍ଧାର ଲାଗୁଛି ଟିକେ କିଚେନ ଟା କିଛି କରିନି ଲାଇନ ଆସିଲେ ପୁଣି ହବ ତରକାରୀ ପ୍ରିପାରେସନ ଚାଲିଛି ପରିବା ବି କାଟିକି ଆସିଛି ହେରି। ଆଜି ତ ଶନିବାର କିଛି ହବନି ସେମିତି ହରଡ ଡାଲି ହବ। ଆଉ ପୋଟଳ ଅଛି ଭଜା ହବ ଆଉ ବାପା ଆଣିଛନ୍ତି ଛତୁ ଭଜା ହବ। ଆଉ କିଛି ହେଇ ନପାରେ ଟାଇମ ହେଲେ ହବ ଛୋଟ ପୁଅ ହଇରାଣ କରୁଛି ନହେଲେ ସେତିକି ହିଁ ହବ।
ଛତୁ କେମିତି ବନେଇବ ତାହା ମୁଁ ତ ମୋତେ ତ ଏତେ ରୋଷେଇ ଶିଖିନି ମୁଁ ଖାଲି ଭାତ ଡାଲି ଆଳୁ ଭର୍ତ୍ତା ୟାଛଡ଼ା କିଛି ଶିକିନି ତରକାରୀ ବାର ବାର ହିଁ କିଣିକି ଖାଇଦିଏ ଯେବେ
ହଁ ଅଣ୍ଡା ଆମ୍ଲେଟ ତ ଅଣ୍ଡା ଆମ୍ଲେଟ ତ ଶିଖିଥିବେ?
ହଁ ସେଟା କମନ୍ ଜିନିଷ। ମୋତେ ଟିକେ ଛତୁ ବିଷୟ ଟିକେ ରେସିପିଟା ଟିକେ କୁହନ୍ତୁ।
ଛତୁ ମତେ ଏମିତି ନର୍ମାଲ ତେଲ ଟିକେ ଅଧିକ କି ତେଲ ପଡିଲେ ଭଲ ଲାଗେ ନହେଲେ ତ ସେଟା ମାନେ କିଣା ଛତୁ ଟା ତ ଜାଣିଥିବେ ଟିକେ ମାନେ ଦେଶୀ ଛତୁଭଳି ଲାଗେନି କାରୁ କାରୁ ହୁଏ ନା? କଣ ଭଲ ଲାଗେନି ଟିକେ ଅଧିକ କି ତେଲ ପକେଇ ଦେଲା ପରେ ତାକୁ ଲୋ ମିଡିୟମ ରେ ଆପଣ ଭାଜିବେ ଲୁଣ ଟିକେ ହାଲକା ଅଳ୍ପ ହଳଦୀ ପକେଇବେ କାହିଁକି ନା ସେଟା ଅ ହଳଦୀ ପାଣି ରେ ଧୁଆ ହେଇଥିବ ନା ବେଶୀ ହଳଦୀ ହେଲେ ଛାତୁ ରେ ଭଲ ଲାଗେନି। ଆଉ ଟିକେ ରାଗ ରାଗ ହବ ବାସ ତେଲ ଭଜା ହିଁ ମତେ ପସନ୍ଦ ଛତୁରେ ଆଉ କିଛି ବି କଲେ ମତେ ଭଲ ଲାଗେନି। ଆଉ ମୁଁ ଯେତେବେଳେ କରେ ହିଁ ତେଲ ଭଜା କରେ।
ମାନେ ତେଲରେ ଫାସ୍ ତାକୁ ଭାଜନ୍ତି ନାଇଁ?
ହଁ ଟିକେ ଅଧିକା କି ତେଲ ପକେଇବେ ଜିରା ଆ ହାଲକା ସୋରିଷ ଆଉ ସୁ ଖିଲା ଲଙ୍କା ନିହାତି ଦି ତିନିଟା ପକେଇବେ।
ପୁରା ପ୍ରଥମ ରୁ ତା ରେସିପିଟା କୁହନ୍ତୁ ଛତୁ ଆମେ ମାରିଲା ଆଣିଲା ପରେ ମାର୍କେରୁ
ଆଣିଲା ପରେ ତ ତାକୁ ଆପଣ ବାଛିବେ ଫାଷ୍ଟ ବାଛିବେ କୁ କୁଟା ଲାଗିଥିବ ତା ଭିତରେ ତା କିଛି ନଥାଏ ମୁଁ ତ ଆଯି ପର୍ଯ୍ୟନ୍ତ ପୋକ କେବେ ଦେଖିନି।
ଆଜ୍ଞା?
ତାକୁ ବାଛି ଦେଲା ପରେ ଆପଣ ହଳଦୀ ପାଣିରେ ଅ ପନ୍ଦରରୁୁ କୋଡ଼ିଏ ମିନିଟ୍ ପକେଇକି ରଖିବେ
ଆଜ୍ଞା?
ତାପରେ ତାକୁ ଚିପୁଡିକିନା ଦୁଇ ତିନି ଥର ଧୋଇବେ ଆପଣଙ୍କ ଇଚ୍ଛା ଦେଖିବେ ଯେମିତି ଆ ମଇଳା ଯେ ପର୍ଯ୍ୟନ୍ତ ବାହାରୁଥିବ, ଧୋଇବେ, ମୁଁ ତ ତିନି ଥର ଧୋଇ ଦିଏ।
ଆଉ ଗୋଟେ ଥର ହଳଦୀ ପକାଏ। ହଳଦୀ ଟା ପକାନ୍ତି ଏଇଥିପାଇଁ
ହ ହଁ
ଛତୁ ଟା କୁଟା ଉପରେ ହୁଏ ନା ବର୍ଷା ଦିନେ ପୋକ ଚୋକ ବହୁତ ଚାଲନ୍ତି ତା ଉପରେ।
ଆଜ୍ଞା।
ତ ହଳଦୀରେ ଯିବାଣୁ ମରନ୍ତି ନା ଜାଣିଥିବେ?
ନିଶ୍ଚିତ।
ହୁଁ ହଳଦୀ ଏମିତି ବହୁତ ଲୋକ ଖାଆନ୍ତିନି କି ସକାଳୁ ଉଠିକିନା ତାକୁ ପାଣିରେ ଗୋଟାଳିଆ କରିକି ପାଣି ପିଅନ୍ତି।
ଉ ହଳଦୀରେ ତ ଏମିତି ଔଷଧ ଔଷଧୀୟ ଜାତୀୟ ସ କ୍ତି ବହୁତ ଅଛି ହଳଦୀରେ ମାଆ କୁହନ୍ତି।
ହଳଦୀ ପାଣିରେ ତାକୁ ଧୁଆଯାଏ ତାପରେ ଧୋଇଲା ପରେ ଚିପୁଡିକି ରଖିକି ଆପଣ କଡ଼େଇ ଗରମ କରିକି ତେଲ ପକାଇବେ ତା ଭିତରେ ଜିରା, ସୋରିଷ, ଶୁଖିଲା ଲଙ୍କା ତାପରେ ଛତୁକୁ ପକେଇଦେବେ ଘୋଡେଇ ଘୋଡେଇ ଦେବେ ଲୁଣ ହଲକା ପକେଇବେ ଆଉ ଆପଣଙ୍କ ଛାମଙ୍କ ଯେତିକି ରାଗ ଖାଆନ୍ତି ଆପଣ ଲଙ୍କା ଗୁଣ୍ଡ ପକେଇ ପାରିବେ ବାସ୍। ତା ବ୍ୟତୀତ ଆଉ କିଛି ପଡେନି ମୁଁ ତ ହଳଦୀ ବିଲକୁଲ ଆଉ ପକଏନି ଯେହେତୁ ଧୋଇଥାଏ।
ଠିକ୍ ଅଛି ଆମେ ପ୍ରଥମେ ହେଲା ଆମେ ତାକୁ ଆଣିଲେ ଧୋଇଲେ ହଳଦୀରେ ପକେଇକି ଯେମିତିକି ଆମେ ଯେମିତି ଇଏ କରିଦେଲେ ତାପରେ ତାର ଛତୁରେ କେତେ ପ୍ରକାର ରେସିପି ତିଆରି ହୋଇପାରିବ ଗୋଟେ ଗୋଟେ ରେସିପି ଯେଉଁଟାକି ଧୁଆ ପର୍ଯ୍ୟନ୍ତ ଆମର ଗଲା। ତାପ କଣ କରାଯ ତାର ପିଆଜ କେତେ ମାତ୍ରାରେ ଗୋଟେ ଅଧା କିଲେ ଛତୁରେ ରେସି
ଆଧା କିଲୋ ଛତୁରେ ଗୋଟେ ପିଆଜ ପକେଇବେ।
ଆଜ୍ଞା!
ତାଠୁ ଅଳ୍ପ ହେଲେ ଛୋଟ ପିଆଜ ଟେ ପକେଇବେ ନହେଲେ ଫାଳେ ବି ଆପଣ ପକେଇ ପାରିବେ। ଆଉ ତରକାରୀ କରିବା ପାଇଁ ଚାହିଁଲେ ଆପଣ ଆଳୁକୁ ତେଲରେ ଛାଣିଦେବେ। ତାପରେ ଛତୁକୁ ତେଲରେ ଭାଜିକି ରଖିଥିବେ ଯେମିତି ସେ ଆମେ ଏବେ ବତଉଥିଲି। ସେମିତି ଭାଜିକି ରଖି ଦେଇେଇଥିବେ ଆଳୁକୁ ଛାଣିଦେବେ ତାପରେ ପିଆଜ, ରସୁଣ, ଅଦା ଆଉ ଆପଣ ଯେକୌଣସି ପାଉଡର ମସଲା ପକେଇ ପାରିବେ ଆପଣଙ୍କ ଇଚ୍ଛା।
ଆଜ୍ଞା!
ହୁଁ ତା ସହିତ କରି ପାଉଡର ପକେଇବେ ପକେଇ ସାରିଲା ପରେ ଲୁଣ ହଳଦୀ ପକେଇକିନା ତାକୁ କଷିଦେବେ ଟମାଟୋ ଗୋଟେ ପିଉରି କରିକି ପକେଇଦେବେ।
କଷି ସାରିଲା ପରେ ଆପଣ ଆଳୁକୁ ପକେଇକି ଛତୁକୁ ପକେଇକି ପାଣି ଦେବେ ସେ ଆଳୁ ଟା ଆଉ ଟି କି ହାଲକା ସିଝିଲା ପରେ ବେଶୀ ପାଣି ଦେବେନି ଝକୁ ଜକିଆ ଟାଇପ ର ଯଦି କରିବ ଶୁଖିଲା ଟାଇପ ର ବେଶୀ ଦେବେନି ଆପଣ ଯଦି ଝୋଳ ପସନ୍ଦ କରନ୍ତି ବହୁତ ଲୋକ ଝୋଳ ବି ପସନ୍ଦ କରନ୍ତି। ଖାଇବା ପାଇଁ ସେମିତି ବି କରିପାରିବେ ହାତରେ ହା କା ଗ୍ରେଭି ହେଲା ଠିକ ଲାଗିବ ଏଥିରେ ଝୋଳ ଏତେ ଭଲ ଲାଗିବନି ଯେମିତି କି ଚିକେନ ଟା। ଝୋଳ ହେଲେ ଏତେ ପସନ୍ଦ ଲାଗେନି ବହୁତ ଲୋକ ତ ପସନ୍ଦ କରନ୍ତିନି ଝୋଳ ହେଲେ। ତାକୁ କଷେଇ ଖାଆନ୍ତି ସେମିତି ଛତୁ ଟା ହେଲେ ମସଲା ଛତୁ ଭଲ ଲାଗେ। ମୁଁ ତ ଏମିତି ବନାନ ଆପଣ କେମିତି କରନ୍ତି?
ମୁଁ ଆଜି ପର୍ଯ୍ୟନ୍ତ କେବେ ଛୋ ତରକାରୀ କେବେ କରିନି।
ଖାଲି ଭାଜିକି ଏମିତି ମୁଁ ଯେମିତି କହିଲି ସେମିତି ଖାଇଚନ୍ତି?
ସେମିତି କିଛି ବି ମୋ ରେସିପି କେବେ ମୁଁ ନିଜ ଆଡ଼ୁ ତିଆରି କରିନି। କାହିଁକିନା ଅଁ ଯେତେବେଳେ ହଁ ତ ମୋ ତ ରିସେଣ୍ଟ ଏବେ ବାହାଘର ଗୋଟେ ବର୍ଷ ତ ଦି ମାସ ହେଇଚି ହୁଁ ତ ଯେତେବେଳେ ମୁଁ ଦିଲ୍ଲିରେ ଚାକିରି କରିଥିଲି ସେତେବେଳେ ମୁଁ କଣ କରେ ହୋଟେଲରେ ମୁଁ କିଣି ଖାଏ କିନ୍ତୁ ମା ମୋତେ ପାର୍ଟି କରନ୍ତି ମା କହନ୍ତି କି ପୁଅ ତୁ କିଛି ନ କଲେ ଖାଲି ଭାତଟେ ବସ ଟେ ଇ ଦେ ସିଟି ମାରିଦବୁ ଗଣିକି ମତେ ସିଟି ଦବ ଦୁଇ ତିନିଟା ସିଟି ମାରିବୁ ଆ ତା ଦେହରେ ଆଳୁ ପକେଇ ପକେଇ ଦଉ ପିଆଜଟେ କୁଚେଇକି ତେଲଟେ ପକେଇକି ଚକୁଡ଼ି ଖାଇଦେଉ ବୁଝିଲେ କି। ଆଉ ବାକି ରହିଲା ଅଣ୍ଡା ଅଣ୍ଡା ମୋର ଦିନ ଆମ ଦିନ କଟିଚି ଏମିତିରେ କି ଭାତ
ହୁଁ।
ହଁ ଆଉ ଡାଲି ବି ମୋତେ ମା କୁହନ୍ତି ଏମିତି ଏମିତି କରିବା ପାଇଁ ପ୍ରଥମ ପ୍ରଥମ ମୋର ପୋଡ଼ିଗଲା ଡାଲି ଭଲ ଲାଗିଲାନି ଯାହା ବିି ହେଉ ବର୍ତ୍ତମାନ ଏତେ ଏକ୍ସପୋର୍ଟ ନୁହେଁ କିନ୍ତୁ ବଞ୍ଚିବା ପାଇଁ ସେତେକ ରେସିପି ମୁଁ ବନେଇକି ଖାଇକି ବଞ୍ଚିପାରିବି ଯେଉଁଟା କିି ମଣିଷ କୁହନ୍ତି ଆମେ କଥାକଥିତ ଅନୁସାରେ ଅଛି। ମଣିଷ ବଞ୍ଚିବା ପାଇଁ ଦିଇଟା ଖାଇବା ଆବଶ୍ୟକ। ନା କି ଖାଇବା ପାଇଁ ବୁଞ୍ଚିବା ଆମେ ଠିକ୍ ଅଛି ତ ସେଥିପାଇଁ ଯାହା ବିି ହଉ ମୁଁ ନିଜ ଆଡ଼ୁ ଯେତିକି ପ୍ରସ୍ତୁତ କରିପାରେ ଖାଇକି ବଞ୍ଚିଚି ତାପରେ ଏବେ ବର୍ତ୍ତମାନ ତୁମ ଘରୁ ମୁଁ ପ୍ରାୟତଃ ମୋ ଅଫିସ୍ ରୁ ମୁଁ ଘରକୁ ଯିବା ଆସିବା କରେ ମୋ ଅଫିସ୍ ପାଖାପାଖି ଗୋଟେ ରୁମ୍ ନେଇକି ଏଜନ୍ ଏମର୍ଜେନ୍ସି ପାଇଁ ହୁଁ। ତ ଯେତେବେଳେ ରହେ ମୁଁ ପ୍ରାୟ ତରକାରୀ କିଣିକି ନେଇଆସେ ଭାତ ଟେ ବସେଇ ଦେଇକି ନହେଲେ ଏମିତି ଉଁ ଉମ ଇଏ କରିକି ଭେଣ୍ଡି ଆଉ ଆପଣଙ୍କର ଟମାଟୋ ପୋଡ଼ିକି ରସୁଣ ପକେଇି ଦଳିକି ଖାଇଦିଏ ଆମ୍ବୁଲ ପକାଇକି ଘରୁ ଆମ୍ବୁଲ ନେଇ ଆସେ ମୁଁ।
ମୋ କଥା ଜାଣିଛନ୍ତି ନା ମୁଁ କୌଣସି ମାନେ ସାଧା ତରକାରୀ ଖାଇବା ପାଇଁ ପସନ୍ଦ କରେନି କେବଳ ମିକ୍ସ ଭେଜ ଛାଡିଦେଲେ। ତାକୁ ହିଁ ପସନ୍ଦ କରେ। ଆଉ ଭଜା ଉପରେ ତ କୌଣସି ଭଜା ମୁଁ ଖାଇଏନି କେବଳ କୁନ୍ଦୁରି ଖାଏ କୁନ୍ଦୁରି ଜାଣିଛନ୍ତି ଆପଣ ଜଙ୍ଗଲ ଫଳ ସିଏ?
ତାହେଲେ ବେଶୀ ଆପଣ ଆମିଷ ପୂର୍ବର୍ତ୍ତିନେ
ନା ଆମିଷ ବି ମୁଁ ଖାଇନି ଅଣ୍ଡା ଖାଇନି ଚିକେନ୍ ଖାଏନି ମଟନ୍ କେବଳ ଖାଏ। ଆଉ ଗୋଟେ ଆପଣ ଜାଣି ଥିବେ ଲେୟାର ଗୋଟେ ମିଳେ? ଅଷ୍ଟ୍ରେଲିଆ ଯୋଉଟା ତାକୁ ପସ ରେ ଚିକେନ ତ ବିଲକୁଲ ଖାଏନି ସେ ଦେଶୀ ହଉ କି ବିଦେଶୀ ହଉ ମାଛ ବି ଖାଇବନି ଦେ ଶୀ ମାଛ ଖାଏନି।
ଆଜ୍ଞା।
ହୁଁ ଆମିଷ ଉପରେ ଅଣ୍ଡା ତ ମତେ ବ ପସନ୍ଦ ଲାଗୁନି ଆଗରୁ ଖାଏ ବଟ ଏବେ କାହିଁକି କେଜାଣି ଭଲ ଲାଗୁନି ଜାଣିପାରୁନି। କିଛି ବି ଖାଇପାରୁନି।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
ସାଧା ଉପରେ ମତେ ସେଇ ଟମାଟୋ ବାଇଗଣ ତାକୁ ସେମିତି ପୋଡିଦିଏ ଭେଣ୍ଡି ପୋଡ଼ିଦିଏ ସେମିତି ଆପଣ ମୁମି କହୁଛନ୍ତି ରସୁଣ କଞ୍ଚଲଙ୍ଗା ଚକଟି କି ଖାଆନ୍ତି ମୁଁ ବିି ସେମିତି ଖାଇଦିଏ ଆଉ ଏଇ ଏଇ ଖାଇବା ପାଇଁ ମୁଁ ପ୍ରାୟ ଟାଇମ ପଖାଳକୁ ହିଁ ପସନ୍ଦ କରେ। ଗରମ ଭାତ ଖାଏନି।
ପଖାଳକୁ ନାଇଁ
ହଁ ପଖାଳ ଏଇଥିପାଇଁ ପସନ୍ଦ କରେ କୌଣସି ତ ତରକାରୀ ମୋତେ ଏତେ ଖାସ୍ ଲାଗେନି ନା ଦେଶୀ ମୁଗ ଯଦି ହବ ହାଲକା ଟିକେ ଡାଲି ଖାଇବି ନଚତ ସେ ହରଡ଼ ଡାଲି ସେ ମସୁର ଡାଲି କିଛି ବି ଖାଏନି। ଅ ଆ। ଆଉ ଆପଣଙ୍କର ପିଲା କଣ ପୁଅ କି ଝିଅ ନା କିଛି ବି ହେଇନି?
ନା ଏପର୍ଯ୍ୟନ୍ତ ଆମେ ସେମିତି କିଛି ଫ୍ୟାମିଲି ପ୍ଲାନିଂ କରିନୁ।
ଆଚ୍ଛା।
ବର୍ତ୍ତମାନ ବର୍ଷେ ତ ଆନିଭର୍ସରୀ ଆମର ଜୁନ୍ ଛଅରେ ଗଲା।
ହୁଁ।
ଦେଖିବା ଭବବାନଙ୍କ ଦୟାରୁ ଏଇ ତ ଏବେଠାରୁ ଆର ମାସ ଠାରୁ ପ୍ଲାନିଂ କରିବୁ।
ଦେଖାଯାଉ। ଆଉ ଆମର ସାର୍ କଣ କରନ୍ତି?
ସେ ଆମର ନିଜେ ଆମର ଗାଡି ଚଲାନ୍ତି ନିଜର।
ହ କଣ ବସ୍ ନା ଟ୍ରକ ନା
ନାଇଁ ନାଇଁ ଟ୍ରକ୍ ଚଲାନ୍ତି, ଛୋଟ କାର୍ ଟି ବି ଅଛି ଚଲାନ୍ତି।
ଯାହା ହଉ ଆମ ଭଳିଆ ଆଟଲିଷ୍ଟ ପର ଅଧୀିନରେ ତ ନାହାଁନ୍ତି।
ନାଇଁ ପର ଅଧୀିନରେ ନାହାନ୍ତି କଣ ମୁଁ ତ ଜାଣିନି ଶାଶୁ କୁହନ୍ତି ସେ ପଢିଲା ବେଳେ ଟିକେ ବଦମାସ କଲେ ତ ଆଉ ପାଠ ପଢି ପାରିଲେନି ମାନେ ପ୍ଲସ ଟୁ ରୁ ହିଁ ରହି ଗଲେ ଆଉ କିଛି ଜବ ପାଇଁ ହେଲେ ତ ପଢା କୁ ଧ୍ୟାନ ଦେବାକୁ ପଡିବ ନା ଆଉ ସେ ବଦମାଶୀ କଲେ ବ୍ୟାଟ୍ ବଲ୍ ଖେଳିଲେ ସେ ସେତେବେଳେ କିଛି କଲେନି। ତାପରେ ଆଗରୁ ସେ ଗାଡି ଚଲଉଥିଲେ ମାନେ ଛତିଶଗଡରେ ଚଲାନ୍ତି ଆମେ ରହୁଥିଲୁ। ତାପରେ ଗାଁକୁ ଆସିକି ନିଜେ ଗାଡି କିଣିକି ଚଲଉଛନ୍ତି ଆଉ। ହଁ। ତାପରେ ଜବ୍ କରିବାକୁ ହେଲେ ଆପଣ ନିହାତି ଏବେ ଦେଖୁନା ହେଇ ଆପଣ ନିହାତି ଖାଇ ପିଇକି ନିଜ କାମ ସାରିକି ଯିବାକୁ ପଡିବ ନା ବର୍ଷା ହଉ ଖରା ହଉ। ହ।
ହି ହି ନିଶ୍ଚିତ କଣ କରିବା ଯେହେତୁ
ଯିବାକୁ ପଡିବ। ଯାହା ବି ହେଇଯାଉ।
ନିଜର ପରିବାର ପାଇଁ। ସ୍ତ୍ରୀ ପାଇଁ, ଘର ପାଇଁ, ମାଆ ପାଇଁ, ଭଉଣୀ ପାଇଁ ଆଜ୍ଞା ନା ନା। ଏଠି କେହି ରହନ୍ତିନି ଘର ସମସ୍ତେ ଆମ ଗାଁରେ। ମୋ ଅଫିସଠୁ ମୋ ଘର ହୁଛି ମାତ୍ର ବାଇଶ କିଲୋମିଟର୍ ବାଇଶ ରରୁ ପଚିଶ କିଲୋମିଟର ହେବ।
ଆପଣ ଅଫିସ ରୁ କେତେ
ହ କଣ କହିଲେ ଆଜ୍ଞା?
ଆପଣ କେତେ
ଆପଣଙ୍କ ଭଏସ୍ ଟା ଟିକେ ବ୍ରେକ୍ ହେଲା।
ବର୍ଷା ହେଲା ତ
ଆଜ୍ଞା।